ଆପଣ।
ହଁ ଶୁଣି ପାରୁଛି।
ଶୁଣିପାରୁ ହୁଁ କୁହନ୍ତୁ କେମିତି ଅଛନ୍ତି? ଆପଣ କୁହନ୍ତୁ କେମିତି ଅଛନ୍ତି ଆପଣ?
ନାଇଁ ମୋର ଟିକେ ଦେହ ନାଇଁ ଦେହ ଟିକେ ଭଲ ନାହିଁ।
କୁହନ୍ତୁ କଣ
ହଁ ଏଇ ଦେହ ଟିକେ ଭଲ ନାହିଁ।
ଖାଇଥିଲେ କଣ?
ଖାଇଥିଲି ଭାତ ଡାଲମା ଖଟା ଆଉ ଭଜା ଏଇ ଆଉ
ଟିକେ ତେଜପତ୍ର, ଶୁଣନ୍ତୁ ମୁଁ କଣ କହୁଛି ହଁ ଟିକେ ଶୁଣନ୍ତୁ ମୁଁ କଣ କହୁଛି? ତେଜ ପତ୍ର ଆଉ ତେଜପତ୍ର ଆଉ ଗୁଜୁରାତି ଲବଙ୍ଗ ଆଉ ଡାଲଚିନି ୟାକୁ ଟିକେ ଏହାକୁ ଟିକେ ପାଣି ଦେଇ ଫୁଟେଇ କୁ ଟିକେ ଗରମ କରିବାର କାଢା ବନେଇ ଦିଅନ୍ତୁ। ସେଇଟା ଗୋଟେ ପି ଦିଅନ୍ତୁ ଟିକେ ଆରାମ ଲାଗିବ।
ଓହ କାଢା ପିଇଲେ ଥଣ୍ଡା ଟିକେ କମିବ।
ହୁଁ ଟିକେ ଆରାମ ଲାଗିବ ଆପଣଙ୍କୁ।
ହଉ କାଢା କରିକି ହଁ ପିଇଦବା ଟିକେ ଆଉ। ଏଇ ସିଜିନ ଚେଞ୍ଜ ଉନି କି ସିଜନ ଚେଞ୍ଜ ପାଇଁ ଏ ଥଣ୍ଡା ହେଇଯାଇଛି।
ହଁ ରିତୁ ପରିବର୍ତ୍ତନ ହେଉଛି ତ ସେଥିପାଇଁ।
ହଁ ଆ ମୁଣ୍ଡ
ଆଉ
ଆଉ
ଆପଣଙ୍କର ନଳିତା ଚାଷ ହେଇଛି ଆପଣଙ୍କ ସେପଟେ?
ହଁ ହଁ ନଳିତା ଚାଷ ହେଇଛି।
ହଁ ତ ନଳିତା କାଟିବା ଟାଇମ ବି ହେଇଗଲାଣି ନଳିତା। କାଟିଲେ ପୁଣି ବର୍ଷା ବର୍ଷ ସା ଆରମ୍ଭ ହେଇଗଲା ପରେ ତ ଗାଡିଆ ପୋଖରୀ ପାଣି ହେଇଯିବ ନଈରେ ବି ପାଣି ବଢିଯିବ, ହଁ ସେଠି ନଳିତା ପଚା ଯିବ। ଝୋଟ ବାହାରିବ ତ ଯୋଉ ଆପଣଙ୍କର ତ ହଉଥିବ ଦୀପାବଳି।
ହଁ ହଁ ଦୀପାବଳି ହୁଏ।
ହଁ ତ ଦୀପାବଳିରେ ସେ ଯୋଉ ଅ କୁହନ୍ତି ପୂର୍ବ ପୁରୁଷ କୁ ଡାକନ୍ତି। ପୂର୍ବ ପୁରୁଷଙ୍କୁ ଡାକନ୍ତି ଯଉଁ।
ହଁ ଏଇ ଯୋଉ ପିମ୍ପେଇରେ ପିମ୍ପେଇ କା କ ହଁ।
ଆମର ବଂଶାନୁକ୍ରମରେ ଯୋଉମାନେ ଅଛନ୍ତି ପୂର୍ବ ପୁରୁଷ ସେମାନଙ୍କୁ ଡକା ଯାଏ କୁହନ୍ତି। ଦୀପାବଳିରେ, ଆଉ ଦୀପର ଆଲୋକ ପର୍ବ ବି ସେଇଟା।
ହଁ ଦୀପର ଆଲୋକ ପର୍ବ।
ଆଲୋକର ଗୋଟେ ପର୍ବ ହୁଏ, ହଁ ଦୀପାବଳି ଗୋ ଯୋଉଟା କୁହାଯାଏ ଦୀପାବଳି। ଆଉ କୁହନ୍ତୁ କଣ ସବୁ ମିଠା ବନେଇବେ ଦୀପାବଳି ରେ କୁହନ୍ତୁ?
ମିଠା ପ୍ରଥମ ତ ଓଡ଼ିଆଙ୍କର ମାନେ ଖିରି ତାପରେ ତ ହଁ ଖରି ତାପରେ ପିଠାକୁ ନେଇକି ଗଲେ ଓଡିଆଙ୍କର ଆରିସା କାକରା ଟା ହିଁ ମେନ୍।
ହୁଁ, ଆଉ ଆପଣଙ୍କ ଧାନ କଟା ତ ସରିବଣି?
ହୁଁ ଧାନ
ଆଉ ଗଦାମଡା ହେଇସାରିବଣି ଗଦାମଡା ହେଇସାରିବଣି ଧାନ କଟା ହେଇ।
ହଁ ଧାନ ମାନେ
ଧାନ ବାଡିରେ, ଧାନ ବାଡିରେ ଯୋଉ ସେ ଯୋଉ ଗଦା ମଡା ହୁଏ ସେଠି ପୂଜା ହୁଏ ଗୋଟେ କଁ ଗୋଟେ ପୂଜା ହୁଏ ସେଟା କଁ କୁହନ୍ତି ଗୋଟେ? ମେରି, ମେରି ପଡ଼େ ମେରି ପଡେ କୁହନ୍ତି, ହଁ ସେଟା ଗୋଟେ ହଁ ଗୋଟେ ମେରି ପଡେ, ପଣା ସଂକ୍ରାନ୍ତି ବୋଲି ପୂଜା ହୁଏ, ମେରି ପଡେ ଗୋଟେ ଠା ଠାକୁରଙ୍କର ସେଠି ପୂଜା ହୁଏ, କଣ ଧାନ କୁ ତାକୁ ବେଣ୍ଟି ତିଆରି କରନ୍ତି, ଧାନ ବେଣ୍ଟି କରି ସେଠି ଟଙ୍ଗାନ୍ତି, ଆଉ ସେଠି ଝୋଟି ପକାନ୍ତି, ମୁର୍ଜ ପକାନ୍ତି। ସେଠି ପୂଜା କରାଯାଏ।
ଆମର ଯୋଉ ଚିତା କୁ ବାଟିକି ବି ପିଠଉ ଯୋଉ ଏମିତି ଆଣ କରିକି
ଆଉ ମୁଆଁ, ମୁଆଁ ବି।
ମୁଆଁ ବି ହୁଏ, ତାର ମୁଖ୍ୟ ଭୋଗଟା ହେଲା ମୁଆଁ।
ହଁ ତ ମୁଆଁ ଆପଣ ଖାଇଛନ୍ତି, ମୁଆଁ, ମୁଆଁ ଭଲ ଲାଗେ?
ହଁ ମୁଆଁ ଟା ତ ବହୁତ ଭଲ ଲାଗେ, ମାନେ ସେଇ ଦିନରେ ସେଇ ମୁଆଁ ଟା ଖାଇବାକୁ ବହୁତ ମାନେ ସ୍ଵାଦ ଲାଗେ।
ହଁ ଆଉ କୁହନ୍ତୁ? ହଁ ଆଉ ଜାଗରରେ ଆପଣଙ୍କର ଭାଙ୍ଗପଣା ତ ହଉଥିବ?
ହଁ ଜାଗରରେ ଆଉ ଶିବଙ୍କର ତ ମେନେ ଭାଙ୍ଗ, ନ ପଡିଲେ ସେ ଅଣା ଅଧୁରା।
ଆଉ
ଜାଗର ଓଷା କରନ୍ତି?
ହୁଁ ହଁ ଜାଗର ଓଷା କରେ ମୁଁ ଉପବାସ ରୁହେ। ଏ ସକାଳେ। ଏ ସକାଳେ ଶିବଙ୍କ ପାଖକୁ ଯାଏ। ଯୋଉ ଅରଖ ଫୁଲ ଜାଣିଛନ୍ତି ଆପଣ ଅରଖ ଫୁଲ?
ହଁ ହଁ ଅରଖ ଫୁଲ।
ହଁ ଦୁଦୁରା ଆଉ ଗୋଟେ କି ଫୁଲ ଯୋଉ ଥାଏ ଛୋଟ ଛୋଟ କୁହନ୍ତି। କଣ ସେଟା ବିଲରେ ହୁଏ। ହଁ କ ଗଇଁଛ ଗଇଁଛ ଫୁଲ। ହଁ ଗଇଁଛ ଫୁଲ ସେଇ ସବୁ ତାକୁ ସବୁ ନେଇକି। ଏ ସକାଳୁ ଯାଏ ଠାକୁରଙ୍କ କତି କିି ଯାଇକି ବେଲପତ୍ର ବି ନିଏ। ଏପଟେ ମୁଁ ଗୋଟେ ଗଛରୁ ମାନେ ଏଇଥର ଏଇଥରକ ସା ସାତ ଟିକିଆ, ଆଠ ଟିକିଆ ପତ୍ର ତୋଳିଥିଲି ମାନେ ଶିବଙ୍କ ପାଇଁ ବେଲପତ୍ର ସାତଟିକିଆ। ଆ ହଁ ସାତ ଟିକିଆ, ପାଞ୍ଚ ଟିକିଆ ଏମିତି ତୋଳିଥିଲି। ସେ ସବୁ ନେଇକି ଯାଇଥିଲି ମନ୍ଦିରକୁ ତାପରେ। ହଁ ଆଉ ତାପରେ ଦିନରେ ଅ ପୁରା ଉପବାସ ରହିଥିଲି। ରାତିରେ ମହାଦୀପ ଉଠି ସାରିଲା ପରେ ଭଗବାନଙ୍କ ପ୍ରସାଦ ସେଇଠି ଖାଇକି ଆସିଥିଲୁ ମନ୍ଦିରରେ।
ହୁଁ ତାପରେ ଘରେ ଏମିତି ପଣା କରିକି ଯିଏ ବି।
ହଁ ହଁ ଯେହେତୁ ମୁଁ। ଉପବାସ ଥିଲି ନା ପଣା ପିଇନଥିଲି। ଯିଏ ପୁରା ଉପବାସ କରନ୍ତିନି। ସେଇମାନେ ପଣା ଘରେ ପିଇ ପାରନ୍ତି।
ହଁ। ମାନେ ପୁରା କାସ୍ଟା ଉପବାସ। ନା ଆମର ବି ସେଇ ଜାଗର ଦିନ ଏମିତି ବି ଆମେ ମାନେ ଦୁରୁରା, ଗଇଁ ସବୁ ଫୁଲ ଏମିତି ମାନେ ଏମିତି ବି ମାଳ ଗୁନ୍ଥିକି ନି ମା
ଆପଣ, ଆପଣ ଜାଣିଛନ୍ତି ନୀଳଗିରି ଗଛ ଗୋଟେ ଅଛି ନୀଳଗିରି ଗଛ ଆପଣ ଜାଣିଛନ୍ତି?
ହଁ ନୀଳଗିରି ଗଛ ଗୋଟେ ଅଛି ଜାଣି
ତାର କ ଯୋଉ ତିଆରି ହୁଏ ଦାନ୍ତ କାଠି। ଦାନ୍ତ କାଠି ତିଆରି ହୁଏ ତା ଧେରେ ସେଥିରୁ କୁଆଡେ ଦାନ୍ତ ଘସିଲେ ଦା ଦାନ୍ତ ମାନେ ବିନ୍ଧା ବିନ୍ଧି ବି ହୁଏନି।
ବିନ୍ଧା ବିିନ୍ଧି ଯୋଉ ଯନ୍ତ୍ରଣା ଟା ହୁଏ। ସେଟା ଆକୁ ଆକୁ ଉପଶମ ମିଳେ। ହଁ। ହଁ ସେଇଟା ଉପଶମ ମିଳେ କୁହନ୍ତି। ସେଗୁଡା ବି ଆଗେ ମାନେ ଏମିତି ଆମ ଉଁ ମାନେ ଆମ ଉପର ପିଢିରୁ ଲୋକ ମାନେ। ପୂର୍ବ ପୁରୁଷ ମାନେ ସେ ଉଁ ସିଏ ବି ମାନେ ଏଇ ସବୁ ମାନେ ପ୍ରଣାଳୀରେ। ସେମାନେ ତାଙ୍କ ମାନେ ଇଏଠି ପସନ୍ଦ କରନ୍ତି।
କାଶତଣ୍ଡି ଫୁଲ ଜାଣିଛନ୍ତି ଆପଣ କାଶତଣ୍ଡି ଫୁଲ?
ହଁ କାଶତଣ୍ଡି ଫୁଲ ଜାଣିଛି।
ହଁ ସେଇଟା ଦୁର୍ଗାପୂଜା ଦୁର୍ଗା ପୂଜାରେ ସେଟା ପୂଜା ହୁଏ କାଶତଣ୍ଡୀ ମାଆଙ୍କ ଆଗମନରେ ସେଟା ପୂଜା ହୁଏ କାଶତଣ୍ଡୀ ଫୁଲ।
ପ୍ରବନ୍ଧ ଦୁର୍ଗା ପୂଜାରେ ହଁ ସେଇଟା ପୂଜା କରାଯାଏ।
ଆଉ କୁହନ୍ତୁ। ସିଜୁ ଗଛ ଅଛି ଆପଣଙ୍କ ସେପଟେ?
ହଁ ହଁ ସିଜୁ ଗଛ ସିଜୁ ଗଛ ହଁ ହଁ ଅଛି।
କଣ୍ଟା ବହୁତ ନା।
ହଁ କଣ୍ଟା ବହୁତ କଣ୍ଟା ସିଜୁ ଗଛରେ ତାର ପତ୍ରରେ ବି ମାନେ କଳା ଉଁ। ମାନେ କଜଳ ମାନେ। ତିଆରି କରାଯା
ହଁ ହଁ ପୂଜା ହୁଏ ଏତେବେଳେ ହଁ ଠାକୁରଙ୍କ ପାଖେ ବୁଧବାର ଓଷା ହୁଏ ଆପଣ ଜାଣିଛନ୍ତି?
ହଁ ହଁ ବୁଧେଇ ଓସା।
ବୁଧେଇ ଓଷା ଯୋଉ କୁହନ୍ତି। ବୁଧେଇ ଓଷାରେ ପୂଜା ହୁଏ। ଯୋଉ ଚାଉଳ ଭଜା ପୂଜା ହୁଏ ସେଥିରେ।
ହଁ ଚାଉଳ ଭଜା ପୂଜା ହୁଏ।
ହୁଁ ଚାଉଳ ଭଜା ପୂଜା କରାଯାଏ।
ବୁଧିବା ମନକୁ ଆମେ ମନ
ହଁ ସେଟା ଯୋଉ ଶିଳ ଶିଳ ପୁଆ ଯୋଉ ଶିଳ ପୁଆ। ହଁ ଶିଳ ପୁଆ ଧିଏରେ ତା ଦେହରେ ହଳଦୀରେ ଏ ମାନେ ଠାକୁରଙ୍କର ମୁହଁ ତିଆରି କରାଯାଏ ସେଇ ମୁହ ହଁ ସେ ମୁହଁ ହୁଏ।
କି କାନ ପାଟି ସବୁ ମାନେ
ହଁ ଆଉ କଉଡିରେ ବି ତିଆରି ହୁଏ ଆଖି।
ହଁ କଉଡି ନ୍ତି
ସେଇଥିରେ ପୂଜା ହୁଅ ନ୍ତି ସେଇଥିରେ ମାଆଙ୍କର ଯେତେବେଳେ ଆଖିରେ କଜଳ ଲଗାଯାଏ। ସେଇ ଯୋଉ ସିଜୁ ପତ୍ର ସେଇଟା ହଁ ସେତେବେଳେ ବ୍ୟବହାର କରାଯାଏ।
ସେତେବେଳେ ବ୍ୟବହାର କରାଯାଏ ହଁ ଠିକ୍।
ହୁଁ କୁହନ୍ତୁ?
ଆଉ ଆ ଆପଣ
ଆପଣ ହଳଦୀ ଚାଷ ହେଇଛି ହଳଦୀ?
ହଁ ହଳଦୀ ଚାଷ ତ ହଉଛି।
ହଁ ଯୋଉ ତାର ପତ୍ରରେ ଯୋଉ ହୁଏ ପିଠା କଣ କୁହନ୍ତି ଏଣ୍ଡୁରି ନା କି ପିଠା ଗୋଟେ ତିଆରି ହୁଏ?
ପିଠା ହୁଏ ମାନେ ଆମର ଯୋଉ କୁହନ୍ତିନି କି? ମାନେ ଅଷ୍ଟ ଅଷ୍ଟମୀରେ ଯୋଉଁ ମାନେ ଏଣ୍ଡୁରି ପିଠାର ମୁଖ୍ୟ ଇଏଟା ମାନେ ହଳଦୀ ପତ୍ର।
ହଁ ହଁ ହଁ ସେଥିରେ ଯୋଉ ପୂଜା କରାଯାଏ ହଳଦୀ ପତ୍ରରେ ପିଠା ହୁଏ ଆଉ ଅଉ ପତ୍ରରେ ବି ପିଠା ହୁଏ।
ହଁ ଓଉ ପତ୍ରରେ ତ ପିଠା ହୁଏ କିନ୍ତୁ ମାନେ ଅଷ୍ଟିଆ ମାନଙ୍କର ତାର ମାନେ ମୁଖ୍ୟ ଆଉ। ହଁ ମାନେ ମାନେ
ଥାଏ କଣ ଗୋଟେ ହଳଦୀ ପତ୍ରରେ ପିଠା କରାଯାଏ ସେଥିରେ।
କରାଯାଏ ବଡ ଝିଅ ମାନେ ଅଷ୍ଟଟିଆ ଝିଅ ହଉ କି ପୁଅ ହଉ ସେମାନେ
ନୂତନ ପୋଷାକ ହୁଏ ତାଙ୍କ ପାଇଁ ବି ନୂତନ ପୋଷାକ ହୁଏ।
ହଁ ନୂତନ ପୋଷାକ ଏମିତି ବି ତାଙ୍କ ପାଇଁ ନିହାତି ହବ, ଆଉ ଯୋଉ ମାନଙ୍କର ସେମିତି ହଉ ନ ହଉ କିନ୍ତୁ ହବ ମାନେ ସେମାନଙ୍କ।
ହଁ ତାଙ୍କ ପାଇଁ ମାନେ ସେଇଟା ହୁଏ ସେଇଟା ଗୋଟେ ପ୍ରଥା ଥାଏ।
ହଁ ପ୍ରଥା ଥାଏ ସେମାନେ କିଏ ଏମିତି ସକାଳୁ ସ୍ନାନ ସାରିଲେ ସାରିକି ନୂଆ ଡ୍ରେସ୍ ପିନ୍ଧିଲେ ତାପରେ ମାନେ ଗୋଟେ ପିଢ଼ାରେ ବସିବେ, ତାଙ୍କୁ ପୂଜା କରାଯିବ ଗୋଟେ ଥାଳି, ଧୂପ ହଁ ମାନେ ଫୁଲ, ଚାନ୍ଦନ ସବୁ ଲଗାଯିବ ଦୀପ ଏମିତି ବୁଲା ହବ। ବ ତାପରେ ମାନେ ପିଠା ବି ତାଙ୍କୁ ଖୋଇବେ। ଆଉ ସେମାନେ ବି ସମସ୍ତିଙ୍କି ବଡ ବଡ ଗୁରୁଜନ ମାନଙ୍କୁ ଜୁଆର ହେବେ।
ଆଉ ଯୋଉ ଆପଣଙ୍କର ଯୋଉ ବର୍ଷା ତ ମୁଁ ଆମ ଏପଟେ ଆସିଲାଣି ବହୁତ ଜୋରେ ଆପଣଙ୍କ ସେପଟେ ବର୍ଷା ଆସିଲାଣି?
ହଁ ବର୍ଷା ଏପଟେ ଜୋରରେ ଆସି ମାନେ ଆସିଲାଣି। ଆସୁଛି ମାନେ କିନ୍ତୁ ହେଇନି ମାନେ ହବା ହବା ଉପରେ ଆଉ। ଆଉ ଆପଣଙ୍କ ଆଡେ ଖରା ହେଇଥିଲା ଆଜି?
ପୁଣି ଖରା ହେଇଥିଲା ଟିକେ ଅଧିକା ଥିଲା ତାପମାତ୍ରା ଆଜି। ଆପଣ କେବେ ଆପଣ ଖାଇଛନ୍ତି ସ ପୁରୀ ଖଟା ଖାଇଛନ୍ତି ସପୁରୀ ଖଟା?
ହଁ ହଁ ସପୁରୀ ଖଟା ମୁଁ ଖାଇଛି।
ହଁ ସେଇଟା ସେଟା ଭଲ ଲାଗେ।
ତାର ପ୍ରସ୍ତୁତି ପ୍ରଣାଳୀଟା ଆପଣ ଜାଣିଛନ୍ତି?
ହଁ ସେଇଟା ସପୁୁରୀକି ତାକୁ ସିଝେଇଲା ଭଳିଆ କରି ସିଝେଇଲା ଭଳିଆ କରି ତା ଦେହରେ ଗୁଡ ଦିଆଯାଏ ଗୁଡ କିମ୍ବା ଚିନି ଯିଏ ଯେମିତି ଖାଇପାରିବେ ସେମିତି ଦିଆଯାଏ। ଗୁଡ କିମ୍ବା ଚିନି ଦିଆଯିବ ତା ଦେହରେ। ଏ ଜିରା ଲଙ୍କା ଗୁଣ୍ଡ ଆଉ ଭେସୁଙ୍ଗା ପତ୍ର ବି ପଡେ।
ହଁ।
ଆଉ କୁହନ୍ତୁ ଲେମ୍ବୁ ଲେମ୍ବୁ। ଆପଣଙ୍କର ଲେମ୍ବୁ ହେଇଛି?
ହଁ ବାଡିରେ ଆମର ଲେମ୍ବୁ ଲଗେଇ ଛନ୍ତି ମାନେ ଏଇ ଯୋଉ ବହୁତ ଲେମ୍ବୁ ମାନେ ଫଳିଛି ଏ ବର୍ଷ।
ଆଉ ପିଜୁଳି।
ହଁ ପିଜୁଳି ମାନେ କୁହନି ଆମର ମାନେ ଚାରିଟା ଗଛ।
ହଁ ଆଉ ପଣସ ହେଇଥିଲା। ଆପଣଙ୍କ ନେ ଏଥରକ।
ହଁ ପଣସ ବି ହେଇଥିଲା ଆମେ ଯେହେତୁ ମାନେ ଚାଷୀ ପରିବାରର ଘରର ପିଲା। ମାନେ ଆମର ମାନେ ବାଡ଼ିରେ ସବୁ ମାନେ ଫସଲ ଅଛି ଏମିତି ବି। ପଣସ ଗଛ ବି ଲାଗିଛି।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
ପଣସ ମାନେ ଏ ବର୍ଷ ଏତେ ବି ପାଚି ଥିଲା କୁହନି ପଣସର ସ୍ବା
ହଁ ଆଉ ଏଇଠି ଗୋଟେ ଗୋଟେ ଆମ୍ବ ଗ ଗଛ ଅଛି ଆମର ଘର ପାଖରେ ବାପା ତାକୁ କଲମୀ କରିଛନ୍ତି ସେଥିରେ କଲ
ସେ ଆମ୍ବରୁ କଲମୀ ତିଆରି ହୁଏ।
ହଁ ହଁ ବାପା ବନେଇଛନ୍ତି ଗୋଟେ ତାକୁ ଏଇ ସବୁ ଯେତେବେଳେ ବର୍ଷା ଆସିବ। ତାକୁ ସେଇ ଯୋଉ କଲମୀ ରେ ଚେର ପଳେଇ ଆସିଥିବ ସେଇ ଚେରକୁ ମା ରେ ପୋତିଲେ ଗଛ ବଞ୍ଚିକି ରହିବ।
ହଁ।
ଆଉ କୁହନ୍ତୁ ହଁ ମୋ ରଖୁଛି ଆପଣ କଣ କରିବେ କହୁଥିଲେ କରନ୍ତୁ।
ହଉ ରଖନ୍ତୁ ଆଉ ପରେ କଥା ହବା।
ହଉ ହଉ।
ଦସ ମିଟି।